ହଁ ହଁ ହାଲୋ ଓ। ହଁ ଗୁନ୍ ଗୁଡ଼ ଇଭିନୀଙ୍ଗ।
କେମିତି ଅଛନ୍ତି?
କେମିତି ଆଉ ଅଛି ଫାଇନ୍।
ଆଛା କଣ କରୁଚନ୍ତି ଏବେ?
ଏବେ ବସିକି ଆପଣଙ୍କ ସହିତ କଥା ହେବି ଆପଣଙ୍କ କଲ କଲେ କଥା ହେଇଯାଉଚି ବସିଛି ଯାଉ ଚି ରାତି ପାଇଁ କଣ ଟିକେ ବନେଇବା ଖିଆ ପିଆ କରିବା।
ଆଚ୍ଛା ବନେଇନାହାନ୍ତି ଦଶଟା ବାଜିଲାଣି।
ଆମର ସାଙ୍ଗେ ସାଙ୍ଗେ ଟିକେ ବନେଇଲେ ଖାଉ କରିକି ରଖିଲେ ଖାଆନ୍ତିନି ନା ଗରମ ଗରମ ଟିକେ ଖାଇବା ସମସ୍ତଙ୍କର
ଆଜ୍ଞା।
ଆମର ଥଣ୍ଡା ହେଲେ ସାର୍ କେବେ ଖାଇବେନି। ମୁଁ ସେଥିପାଇଁ କିଛି ବନାଏନି ସେ ମୁଁ ଯାହା ଖାଇବି ଥଣ୍ଡା ହେଲେ ଚଳିବ। ସାର ଟିକେ ବନେଇଲେ ଖାଇବେ ତାଙ୍କ ସାଙ୍ଗରେ ଖାଇ ଖାଇ ଅଭ୍ୟାସ ହେଇଚି ଯେ ମୁଁ ବି ଗରମ ଗରମ ବନେଇଲେ ଏବେ ଖାଇଦୋଉଚୁ ସାଙ୍ଗ ସାଙ୍ଗ ବନୋଉଚୁ ସାଙ୍ଗ ସାଙ୍ଗ ଖାଇ ଦୋଉଛୁ।
ଆଜ୍ଞା ଆପଣଙ୍କ ସିଆଡେ ଦଶହରା କେମିତି ପାଳନ ହୁଏ।
ଆମର ଏଠି ଦଶହରା ବୋହୁତ ଧୁମଧାମରେ ହୁଏ। ଆମର ମୂର୍ତ୍ତି ହୁଏ ନା ଉଁ ଦୁର୍ଗାଙ୍କର।
ଆଜ୍ଞା।
ସେ ଯୋଉ ମୂର୍ତ୍ତି ହୁଏ। ଆମର ପୁରା ସପ୍ତମୀ ଦିନଠୁ ପୂଜା ପାଆନ୍ତି ଠାକୁର। ସପ୍ତମୀ ଦିନ ଦିନ ଆମର ପୂଜା ହେବେ ଗାଁରେ ଅଷ୍ଟମୀ ଦିନ ଆମେ ଅଷ୍ଟମୀ କରୁ। ଦୁର୍ଗାଙ୍କର ଅଷ୍ଟମୀ କରୁ ଭୋଗରାଗ ନେଇକି ଯାଉ ମନ୍ଦିର ଠିକି ହେଠୁ ମା ମାଙ୍କ ଙ୍କ ପାଖରେ ଦର୍ଶନ କରିବୁ ପୂଜା ସାରିବୁ ସେଇଦିନ କିଛି ଖାଇବୁନୁ। ଓପାସ ରହିବୁ। ଓପାସ ରହି ଫଳମୂଳ ଖାଇକି ଯାହା ଯେମିତି ରହିଯିବୁ। ତା ବାସି ଦିନ ହେଟୁ ଠାକୁରଙ୍କଠୀ ଭୋଗ ଲାଗି ସାରିଲା ତା ପରେ ଆମେ ତା ବାସିଦିନ ଅରୁଆ ଖାଇକି ରହିବୁ ଦଶହରା ଦିନ ହେଟୁ ମାନେ ଅରୁଆ ଖାଇକି ରହିକି ତା ବାସିଦିନ ଉଷୁନା ଖାଇବୁ। ତାପରେ ଆମର ଗାଡି ଫାଡି ପୂଜା ହେଇଯାଏ। ଅଷ୍ଟମୀ ଦିନ। ଆମେ ନେଇକି ଗାଡି ପୂଜା କରିଦୋଉ ବି ଅଷ୍ଟମୀ ଦିନ ମାଆଙ୍କର ର ଯୋଉ ପୂଜା ସରିଲା ପରେ ଆମେ ଗାଡି ପୂଜା ବି କରିପାରିବୁ। ଆମର ସେ ଦଶହରାକୁ ଗାଡି ଫାଡି ପୂଜା ହୁଏ। ହେଟୁ ପିଠାପଣା ବି ଘରେ ଦଶମୀ ଦିନ ହୁଏ ସମସ୍ତଙ୍କ ଘରେ ପୂଜା ପାଇଁ। ଆ ତ ସନ୍ଧ୍ୟାରେ ଆମର ଠାକୁର ସବୁ ପାଇକ ମାନେ ଅଛନ୍ତି। ଯୋଉ ଖଣ୍ଡା ଖେଳନ୍ତି ଜାଣିଥିବେ ଆପଣ ଦଶହରାକୁୁ। ପାଇକ ଖେଳ ହେଟୁ ସାର୍ ବାହାରିକି ଯାଆନ୍ତି। ମୋ ଝିଅ ବି ପାଇକ ଖେଳେ ବଡ ଝିଅ। ସେ ବି ଖଣ୍ଡା ନେଇକି ପାଇକ ଖେଳିଯାଏ। ବାହାରିକି ସନ୍ଧ୍ୟାରେ ତାଙ୍କୁ ସବୁ ଡ୍ରେସିଙ୍ଗି ଫେଣ୍ଟିଙ୍ଗି କରିବା ପାଇଁ ଟିକେ ଯେ ଜଣେ ଆସନ୍ତି ଆମ ଘରକୁ ସେ ପେ ପିନ୍ଧା ନ୍ଧି କରିକି ତାଙ୍କୁ ସାଜସଜା କରନ୍ତି। ସେଠୁ ସି ବା ସମସ୍ତେ ବାହାର ଆମ ଘରୁ ଯାଆନ୍ତି ପାଇକ ଖେଳିକି। ଏଇ ବର୍ଷ ଆମ ଘରୁ ବାହାରିଲେ ସମସ୍ତେ ମୁଁ ପିଠା କରିଥିଲି ତାପରେ ତୁରୁୁଡା ଆଣିଥିଲି, ଲାଉ ଆଣିଥିଲି, କଖାରୁ ଆଣିଥିଲି ତାକୁ ହାଣିଲି ହେଠୁ ଘରୁ ବାହାରିି ସମସ୍ତେ ସିନ୍ଦୁର ଖୋଲି ମାରିକି ବାହାରିକି ଆମ ଘରୁ ପାଇକ ଖେଳି ଖେଳି ପୁରା ମାଆଙ୍କ ପାଖ କୁ ଗଲେ। ସେଠି ମାଆଙ୍କ ପାଖରେ ଏମିତି ଗୋଟେ ଆବିର୍ଭାବ ଅଛି। ମାନେ ଆପଣ ଖଣ୍ଡାଟା ଏମିତି ବୁଲେଇକି ଖେଳୁଛନ୍ତି ସେ କେବେ ହାତରୁ ଖସିବନି କି କାହାର ବି କେବେ କ୍ଷତି ହୁଏନି। ବହୁତ ରାଗିକି ଖେଳନ୍ତି ଖଣ୍ଡାରେ। ହେଲେ ଲୋକ ବହୁତ ଦେଖନ୍ତି ଚାରିପିଠି ଲୋକ ଦେଖନ୍ତି କେମିତି ଖଣ୍ଡା ଖେଳ ହେ। ଛୋଟରୁୁ ବଡ ପର୍ଯ୍ୟନ୍ତ ସମସ୍ତେ ଖେଳି ପାରନ୍ତି। ତାପରେ ଖେଳ ସରିଲା ପରେ ସେଇଠୁ ରାବଣ ପୋଡିଯାଆନ୍ତି। ସେଇ ଠାକୁରଙ୍କ ପାଖରୁ ଖଣ୍ଡା ଖେଳି ଖେଳି ଯିବେ ରାବ ରାବଣ ପୋଡ଼ାଠିକି। ସେଇଠୁ ରାବଣ ପୋଡା ସରିଲା ପରେ ଆସିବେ ଯେ ଗାଁରେ ସବୁ ଝିଅ ଯୋଉ ଅଛନ୍ତି ତାଙ୍କର ଫଙ୍କସନ ହୁଏ। ତାପରେ ଖେଳ ଦିନରେ ମ୍ୟୁଜିକ ଚାର ଦଶମୀ ବାସି ଦିନ ମ୍ୟୁଜିକ ଚ୍ୟାର୍ ଥାଏ। ଆଉ ଏଇ ଯୋଉ କବାଡି ଖେଳ ହୁଏ, ଅଖା ଭିତରେ ଗୋଟେ ପଶିକି ଦୌଡ ଯାଏ ସେଥି ରେ ଖେଳ କରନ୍ତି।
ଲେମ୍ବୁ ଚାମଚ ବି କରନ୍ତି, ଛୁଞ୍ଚି ସୂତା ବି ବନା ଖେଳ ଛୁଆଙ୍କର ଅଛି। ଆମେ ଦେଖିବା ପାଇଁ ଯାଉ। କି କେମିତି ଖେଳୁଛନ୍ତି ଛୋଟ ଛୁଆ କାହାର କେମିତି ପ୍ରାକ୍ଟିସ ହଉଛି ଦେଖିକି ଆସୁ ଏଠୁ ଦେଖି ଆସ ସିଲା ପରେ ଏଇଠୁ ଘରକୁ ଆସୁ ହେରି ଏଠୁ ତାଙ୍କର ନାଚ ଝିଅ ହେରି ଙ୍କାର ପ୍ରୋଗ୍ରାମ ଥାଏ ନାଚ ପ୍ରୋଗ୍ରାମ କରନ୍ତି ପୁରା ଦଶଟା ରୁ ବା ରାତି ଏଗାରଟା। ଘଣ୍ଟା ଟି ଭିତରେ ସବୁ ଛୁଆଙ୍କ ନାଚ ଫାଚ ସରିଲା ପରେ ଏଟୁ ପଳେଇ ଆସୁ। ତା ବାସି ଦିନ ପ୍ରାଇଜ ଦିଅନ୍ତି ସବୁ ଛୁଆଙ୍କୁ ଯେତେକ ପିଲା ପାର୍ଟିସିପେଟ କରିଥିଲେ ସମସ୍ତ ପାଇଜ ଆସେ।
ଆଚ୍ଛା।
ସାର ଏମିତି ଭଲ ପଳା ପାଳାଯାଏ ଭଲ କରାଯାଏ ଟିକେ ଆଉ ମଉଜ ମସ୍ତିକ ଟିକେ ଆଉ। ତାପରେ ନୂଆ ବି ଆମର ସମସ୍ତ ତେ ପିନ୍ଧନ୍ତି ସେଦିନ ଦଶମୀ ଦିନ ମାନେ ଆପଣ ଏମିତି କାହାଘରେ ନାହିଁ ବୋଲି ନୂଆ ମାନେ ନାହି ଥାଉ ନଥାଉ ନୂଆ ସମସ୍ତେ ଛୋଟରୁୁ ବଡ ପର୍ଯ୍ୟନ୍ତ ସମସ୍ତେ ଘରେ କରିବେ।
ଏଇଟା ନିୟମ ଅଛି ଆଙ୍କର। ଆପଣଙ୍କ ଘରେ କହିବେନି ଯେ ନାଇଁ ମୋର ନାହିଁ ମୁଁ ପିନ୍ଧିବିନି କିନ୍ତୁ ଯୋଉଠି ହେଲେ ତଇଟ ଗୋଟେ ଭଗାନଙ୍କର ଆଶୀର୍ବାଦ ଥାଏ ଗାଁରେ ସମସ୍ତେ ନୂଆ ପିନ୍ଧିବେ ଲେଡିଜ। ଛୁଆ ପିଲା ସମସ୍ତେ ପିନ୍ଧିବେ ସେଇଦିନ ଆମର ଭିତରେ ଦିଆଯାଏ ନୂଆ ପିନ୍ଧିକି ପିଠା ପଣା କରିକି ଭୋଗ ଦିଆଯାଏ।
ହ ଆଛା ଆମର ଆମର ଏପଟରେ ହୁଏ ଆପଣ ଯୋଉଟା କହିଲେ ଯୋଉ ଅ ପାଇକ ନାଚ ଯୋଉଟା କହୁଛନ୍ତି। ଆମର ସେମିତି ହୁଏନି ଆମର ଅଷ୍ଟମୀ ନବ ନବମୀ ଦଶମୀ ତିନି ଦିନ ପୁରା ମା ମାନେ ପୂଜା ପାଆନ୍ତି। ତାପରେ ଓ ଅଷ୍ଟମୀ ଦିନ ତ ଆମର ଦୁର୍ଗା ଅଷ୍ଟମୀ କରନ୍ତି ଯୋଉମାନେ ଓଷା କରନ୍ତି। ଆଁ ତ ମନ୍ଦିର ଯାଆନ୍ତି। ତାପରେ ଆସିକିନା ଫଳ ଫଳ ଖାଆନ୍ତି ଆଉ ତାପରେ ଅ ଭସାଣି ଦିନ ଯୋଉ ଦିନ ଆମର ଅଷ୍ଟମୀ ଦଶମୀ ଦିନ ଆମର ଯୋଉଟା କାଳିଶୀ ନାଚ ହୁଏ ଯୋଉଟା କହୁଛନ୍ତି ଆପଣ ପାଇକନା ଆମର ସେଇଟା ସ୍ଵତନ୍ତ୍ର ମା ଜଣଙ୍କୁ ଲାଗନ୍ତି ମାନେ ଗୋଟେ ଆମ ଗାଁରେ ଜଣକୁ ଲାଗନ୍ତି ମା ଗୋଟେ ଲୋକକୁ ସିଏ ପୁରା ଠାକୁରାଣୀ ଘରେ ପୁରା ସେଇଟା ଉପାସ ରେ ସେଇଠି ପୁରା ରହିବେ ସନ୍ଧ୍ୟା ହେଲେ ସେଠି ତାଙ୍କୁ ସଜାସଜି କରିକିନା ପୁରା କାଳିଶୀ ନାଚ ଯୋଉଟା କି ମାନେ ମୁଖା ଗୋଟେ ପିନ୍ଧିକି ଖଣ୍ଡା ମାନେ ଠାକୁରାଣୀକ ଖଣ୍ଡା ସେଟା ନେଇକି ଆସନ୍ତି ସେମାନେ ଆ ପୁରା କାଳୀ ଯେମିତି କଳାର ଯେମିତି ଗୋଟେ କାଛିଆ ଟା ଯୋଉ ଗୋଟା ପିନ୍ଧନ୍ତି ବା ମା ଯୋଉଟା ପିନ୍ଧନ୍ତି ହଁ ସେଇ ଟାଇପ ର ଗୋଟେ ସେଇଟା ପିନ୍ଧିବେ ଆଉ ସେଇଟା ପିନ୍ଧିକିନା ତାଙ୍କୁ ଅଲରେଡି ମା ଆସିଥାନ୍ତି ତାଙ୍କ ଦେହରେ। ସେଇଟା ପୁରା ଆସିବେ ଛଡ ତର ବାଜା ଫଜା ବଜେଇକିନା ସେଇଠି ପୁରା ଆସ ହଏ ତାପରେ ଆସିଲା ପରେ ସେଇଠି କାଳି ନାଚ ହୁଏ। ଆଉ ସେଇଟା ପାଣି କଖାରୁ ଗୋଟେ ପାଣି କଖାରୁ ବଳି ଦିଆ ହୁଏ। ସେଇଟା ମାନେ ନାଚନ୍ତି ଯେ ହେଲେ ତାଙ୍କୁ ଯଦି କିଏ ଛୁଇଁଦେବେ ତାହେଲେ ସେ ପଡିଯିବେ ସେଇଠି। ସେଇଟା ଛୁଅନ୍ତିନି ତାଙ୍କୁ ବାଜା ଫାଜା ଘଣ୍ଟି ଫଣ୍ଟି ବଜାନ୍ତି ହେଲେ ସେଇ ଟାଇମ ରେ ତାଙ୍କ ସିଏ କିଛି ଯା ମାନେ ଖଣ୍ଡା ଯଦି କିଏ ତାଙ୍କ ଆଗକୁ କିଏ ଆସିଗଲା ନା ସେ ଖଣ୍ଡାରେ ବାଜିଯିବ। ସେଥିପାଇଁ ତାଙ୍କ ଚାରିପଟରେ ବାଉଁଶ ବାନ୍ଧି ଦେଇଥାନ୍ତି। ବାଉଂଶ ବାନ୍ଧିକିନା ହଁ ତାପରେ ଝୁଣା ଧୂଆଁ ଖାଆନ୍ତି ମା। ଅ ବା ହଁ। ଝୁଣା ଧା ଖାନ୍ତି ବଳି ପକାନ୍ତି ତାପରେ ସେ ଲାଷ୍ଟ କୁ ନାଚ ନାଚି ପୁରା ଇଏ ହେଇଯାଣିି ତା ସୁ ତାଙ୍କୁ ଯିଏ ଛୁଇଁ ଦେବେ ସେ ସେଠୁ ପଡିଯିବେ ସାଙ୍ଗେ ସାଙ୍ଗେ ତାଙ୍କୁ ଟେ କି ନେଇକିନା ଗୋଟେ ଘରେ ସେଠି ପଣା ଫଣା ସ ଦେବେ ଆଉ ଆଜ୍ଞା ପଣା ଫଣା ଫଣା ପିଇଲା ପରେ ତାପରେ ସେଠୁ ପଳପୋଡି ବି ହୁଏ ଆମର
ଓହୋ।
ସେଇଠି ବି ମାନେ ଉଁ ଆର ବର୍ଷ ଆମର ହେଇଥିଲା କି ଜଣଙ୍କର ଆଖି ପୁରା ଇଏ ହେଇଯାଇଥିଲା ରାବଣ ପୋଡିରେ ନଷ୍ଟ ହେଇଯାଇଥିଲା ଆଜ୍ଞା ତା ହଁ। ବାଣ ପଡିକି ନଷ୍ଟ ହେଇଯାଇଥିଲା ପୁରା ବହୁତ ଉଞ୍ଚରେ ବାନ୍ଧିଥାନ୍ତି ନା ସେଟା ମଜା ଲାଗେ ଦେଖିବା ପାଇଁ ବେଶୀ ବେଶୀ ଚାଳିଶ ନାଚ ଦେଖିବା ପାଇଁ ମଜା ଲାଗେ ବହୁତ ଲୋକ ଆସନ୍ତି ଆମର ଯୋଉମାନେ ବାହାରେ ସବୁ ରୁହନ୍ତି ଓଡିଶା ବାହାରେ ବି ରୁହନ୍ତି ସେମାନେ ପଳେଇ ଆସନ୍ତି। କାଳିସେନାଚ ମାନେ ଦୁର୍ଗା ପୂଜା କୁ ସମସ୍ତେ ଆସିିକି ଗାଁରେ ହାଜର ହେଇଯାଇଥିବେ। ମାନେ ବହୁତ ମାନେ ହଁ। ବହୁତ ଦୋକାନ ବଜାର ପଡେ ସବୁ ବହୁତ କିଣା କିିଣି ସବୁ କରନ୍ତି ବହୁତ ମଜା ହୁଏ।
କାଳୀ ପୂଜା ଟି ଭଲ ହୁଏ ଆପଣଙ୍କର ଏପଟେ ଆଉ।
ହଁ କାଳୀପୂଜା ବି ଆମର ସେମତି କାଳୀ ପୂଜା ବି ଭଲ ହୁଏ। ମେଢ଼ ପୁରା ବୁଲନ୍ତି।
ନ ଆମର ଏଇଠି କାଳୀ ପୂଜା ହୁଏନି।
ହୁଏନି ଆପଣଙ୍କର?
ନାଇଁ ଆମର ଏପଟେ ନାହିଁ ଏତେ ଫେମସ
ଆଛା।
ଯିଏ ପୂଜା କରୁଥିବ ନେଇକି କାହା ଘରେ ପୂଜା କରୁଥିବେ କିନ୍ତୁ ଏମିତି ମନ୍ଦିର ଫନ୍ଦିର ମେଢ ଫେଢ଼ ହୁଏନି।
ତାପରେ ଗୋଟେ ଦଶହରା ମଣ୍ଡା ଥାଏ ବେଲପରଣ ଦିନ ଆମର ଘର ବାହାରେ ସବୁ ମାନେ ଅଳତାର ସବୁ ଠୋପା ଦିଅନ୍ତି। ତାପରେ ଦଶରା ମଣ୍ଡା ହୁଏ ଯୋଉଟା କି ଆମର ଦଶଟା ମଣ୍ଡା କରିକିନା ପୂଜା ହୁଅନ୍ତି ମାଙ୍କୁ ସମର୍ପଣ କରନ୍ତି ଯୋଉଟା ପୂଜା କରନ୍ତି।
ନା ଆମର ଏମିତି ନାହିଁ ଏପଟେ କାଇଁଇ ଦଶହରାରେ ମଣ୍ଡା ହୁଏନି।
ଦଶହରା ମଣ୍ଡା ଯୋଉଟା ମା ଖାଆନ୍ତି ନା ସେ ଦଶହାରେ ମଣ୍ଡା ହୁଏ ଆମର କମ୍ପଲର
ହୁଁ ହୁଁ ଆମେ ଫଳମୂଳ।
କୋଉଆଡେ କୋଉଆଡେ କଣ ଅଛି ଆଉ?
ଅଲଗା ଅଲଗା ସବୁଆଡେ ଅଲଗା ଟପିକ ରହୁଛି କୋଉ ଆଡେ ପର୍ବପର୍ବାଣୀ ସବୁବେଳେ ସେମ ଆସେ
ନାଇଁ ଆପଣ ଯୋଉଟା କହିଲେ ପାଇକଣା ସେଟା ଯିଏ ନାଇଁ ସି ନାଚ ଯିଏ ନାଇଁ ସେ ସେମିତି ନାଚନ୍ତିନି ଜଣଙ୍କୁ ଲାଗିବ ମାନେ ମା ସେ
ନା ଆମର ଠାକୁର କୌଣସି ଠାକୁରଣୀ ଆମ ଗାଁ ରେ ଆସନ୍ତିନି କାହିଁ କହିଲେ? ଆମର ଏଇଠି ଯୋଉ ଗ୍ରାମ ଦେବତା ଅଛନ୍ତି ସେ କୌଣସି ଦେବାଦେବୀଙ୍କ ଆମ ଗାଁ ରେ ପୁରେଇ ଦିଅନ୍ତିନି। ସିଏ ଆସି ଅଛନ୍ତି ବୋଲି କୌଣସି ଠାକୁର ବି ଯୋଉ ଦଣ୍ଡ ଠାକୁର ବି ଆସନ୍ତି ସିଏ ବି ଆସିପାରନ୍ତିନି ତାଙ୍କ ପାଖରେ ଶରଣ ପଶିକି ତାପରେ ଆମ ଗାଁକୁ ଆସନ୍ତି। ତାଙ୍କରଆଗେ ଯାଇ ଦର୍ଶନ କରିବେ ତାଙ୍କୁ ଭୁଲ ଭାଲ୍ ମାଗିବେ ତାପରେ କହିବେ ମା ମୁଁ ଏମିତି ଆସିଚି ଆଉ ମୁଁ ଏଇ ଗାଁ ରେ ଟିକେ ବୁଲିକି ଏମିତି ହାଲ୍ ଚାଲ୍ ଦେଖିକି ଯିବି ବୋଲି ସିଆଡୁ ଅନୁମତି ନଦେଲେ ସେ ପଶି ପାରିବେନି ହେନେ ସେ ଦଣ୍ଡ ବି କରଇ ଦେବେନି। ତାଙ୍କ ଦେହରେ ସେ ଆ ଝୁଲିବେନି କେବେ ଆମଣି ଆମର ଏମିତି କୌଣସି ଠାକୁର ଏଇ ଗାଁରେ ତ ଆସିପାରନ୍ତିନି।
ନାଇଁ ଆମର ସିଏ ଯିଏ ଯାହାଙ୍କୁ ଲାଗନ୍ତି କାଳିଶୀ ପ୍ରତିବର୍ଷ ସେଇ ଲୋକ ଟାଙ୍କୁ ହିଁ ଲାଗେ ସିଏ ବାହାରେ ରହୁଥିଲା ମାନେ ପ୍ରତିବର୍ଷ ତାଙ୍କୁ ହିଁ ଲାଗନ୍ତି।
ହୁଁ ତାପରେ ଆମର କଣ ହେଇଚି କହିଲେ ଆମର ସେ ଠାକୁ ଠାକୁରା ଆଣିକି ଆମର ତାଳ ହେଲେ କି ବେଲ ହଉ ନିମ ହଉ ଯେକୌଣସି ଜିନିଷ ଗାଁରେ ଗୋଟେ ପର୍ବ ଭଲ ମନ୍ଦ ହେଲେ ସେ ମାଆଙ୍କଠି ଆଗେ ଭୋଗ ଲାଗିବ ତାପରେ ଗାଁରେ ଖାଇବେ, ନହେଲେ ଖାଇବେନି। ଆମେ ଯୋଉ ତାଳ ଫାଳ ଆପଣ ଯଉ ଜାଣି ଥିଵେ ତାଳ ପକୁଡ଼ି ହୁଏ ତାଳରେ ବନା ଯାଏନି ଗୋଟେ ପିଠା?
ହୁଁ ତାଳ ପିଠା।
ହଁ ସେରା ଆମର ଏପର୍ଯ୍ୟନ୍ତ ଖାଇନୁ ଯିଏ, ଖାଇବା ଆଗେ ଠାକୁର ସେ ପିିଡ଼ମ ଠାକୁରଠି ଦିଆ ହବ ତାପରେ ଖାଇବୁ।
ନାଇଁ ଆମର ସେ ଲୋକଟା ବାହାରେ ରହୁଥିଲା ଓଡିଶା ବାହାରେ ସେ ସିଏଜବ୍ କରୁଥିଲା ତାକୁ ମା ସ୍ଵପ୍ନେଇଲେ ସେ ସେଠୁ ପଳେଇ ଆସିଲା, ଯେହେତୁ ତାଙ୍କର ଦଶହରା ଦୁର୍ଗା ପୂଜା ପାଖେଇ ଆସିଲା, ତାଙ୍କୁ ସ୍ୱପ୍ନେଇଲେ। ସେଟୁ ତାଙ୍କୁ କାଳିଶି ଲାଗନ୍ତି ନା ସବୁ ବର୍ଷ।
ଅହଃ! ଭଲ ଆଉ ଆମର କାହିଁ ଏମିତି ଠା ଠାକୁର ଆସନ୍ତିନ ଆମର ଖାଲି ପାଇକ ଯାହା ଖେଳିବେ ହେତିକି। ଠାକୁର ବାକୁର ଆମର ଆସନ୍ତିନି ତାଙ୍କ ତାଙ୍କ ଦେହରେ ଯେ ଠାକୁର ଯେତେବେଳେ ଆସନ୍ତି ସେ ଖଣ୍ଡା ଫଣ୍ଡା ଖେଳନ୍ତି ବାଜିଗଲେ କଟିଯିବ ବୋଲି ସେ ସାଇଡ୍ ହେଇଯାନ୍ତି ବାଁ କୁ ବାଉଁଶ ଭିଡ଼ି ଦିଅନ୍ତି ଆମର, ସେ ବାଉଁଶ ବିଡ଼ା ଭିତରେ ହିଁ ଦେଖ୍
ହଁ ଚାରି ରାଉଣ୍ଡୁ ଆମର ପୁରା ବାଉଁଶ ବନ୍ଧା ହେଇଥିବ ଲୋକ ପୁରା ବାଉଁଶ ବାହାରେ ସମସ୍ତ ଥିବେ ଯଉମାନେ ଘଣ୍ଟ ଫଣ୍ଟ ପିଟୁଥିବେ ସେମାନେ କେବଳ ସେଇ ମାଙ୍କ ପାଖରେ।
ଆଉ ମୁଁ ରଖୁଚି ତାହାଲେ ଯାଉଚି ପିଠା କରିବି ହେଲା।